ହ୍ୟାଲୋ।
ଜୟ ଜଗନ୍ନାଥ।
ନମସ୍କାର। କଣ କରହୁଥିଲେ? କଣ କରୁଥିଲେ?
ଏଇ ରୋଷେଇ ଆଉ ରୋଷେଇ ଭାତ ବସେଇକି ଆସିଚି।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣ କଣ କରୁଥିଲେ?
ହଁ ମୁଁ ରୋଷେଇ ସାରିକି ପୁଅ କୁ ଧରିଥିଲି।
ଛୋଟ ପୁଅଟେ।
ଆଜ୍ଞା।
ରୋଷେଇ କଣ କରିଚୁ? ଝିଅ ବାପା ପାଖରେ ବସିଚି ଆଉ। ରୋଷେଇ କଣ କରିଚ?
ରୋଷେଇ ଭାତ ଭାତ ହେଲା ଡାଲି ପୋଟଳ ଆଳୁ ଭଜା ହେଇଚି। ଆଉ କିଛି ହେଇନି। ସେତିକି କରିକି ପୁଅ କାନ୍ଦିଲା ତ ଟିକେ ଧରିଚି ଆଉ। ।
ଅ ହଁ।
ଆଜ୍ଞା। ଆପଣ ଆଜି ରୋଷ ସେଇ କଣ କରିବେ? ଆଜି ତ ମଙ୍ଗଳବାର ଯେହେତୁ ସାଧା ହିଁ
ହଁ ଆଜି ମିକ୍ସ ଭେଜ କରିବି ଶଶୁର କହିଛନ୍ତି। ଆଉ ଡାଲି ହରଡ ଡାଲି। ପାମ୍ପ ପଡ ଟିକେ। ଆଉ ବର୍ଷା ହଉଛି ନା ବର୍ଷା ତ
ହଁ ବର୍ଷା କାଲି ହେଇଥିଲା। ଆ ଏପର୍ଯ୍ୟନ୍ତ କରେଣ୍ଟ ଆସିନି
ହଁ କରେଣ୍ଟ ନାହିଁ ବର୍ଷା ଯେ କାଲି ପ୍ରବଳ ଆଉ ଜାଡ ବି କରନ ନହିଁ
ହଁ ଆପଣ ଜାଣିବ କନ ନାଇଁ
ନା କକା ରଖିବି
ଆଚ୍ଛା
ଅ ଅ
ଆଉ କଣ କ ପୁଅ କେତେ ବର୍ଷର
ପୁଅ ଚାରି ମାସରେ ଯମା
ହୁ ହୁ
ଁ କାରିଆରେ କେବେଠୁ ଜଏନ୍ କରିଲେଣି
ଏଇ କାଲି ଠୁ ନୂଆ
ଓହୋ କେତେଟା କଲ୍ ହେଲେଣି ଆପଣଙ୍କର
ନାଇଁ କଲ ଏ ତ କାମ ବ୍ୟସ୍ତ ଦିନକୁ ଗୋଟେ ଦିଟା ଏମିତି
ନେଟୱାର୍କ ଠିକ୍ ସେ ପାଉଛି
ନେଟୱାର୍କ ପାଉନି ବର୍ଷା ପାଇବା କାଲିଠୁ ନେଟୱାର୍କ ନାହିଁ
ହଁ ନେଟାର୍ ପାଇଁ ଆଉ ମାନ ହେଇଗଲାଣି ସାତ ଆଠ ଦିନ ଜଏ କଲେ ନେଟୱାର୍କ ପାଇଁ ଠିକ ସେ କଥା ହେଇ ହଉନି ନେଲେ ଟାଇମ ତ ଅଛି ମୋ ପାଖରେ କଥା ହବା ପାଇଁ ହେଲେ ନେଟୱାର୍କ ପାଇଁ ହଉନି ଯାହାବିଥା ହଉଛି ସେ ଭୟସ କଟି ଯାଉଛି ହଁ
ବର୍ଷା ହେଇଯାଉଛି ଇଆଡେ ବି ନେଟ ସେମିତି ଲାଇନ ବି ରହୁନି ଆଉ ଗରମ କେମିତି କଣ ହଉଛି
ବର୍ଷା ହେଲେ ବି ସୁଧା ସେ ଗୁଳୁ ଗୁଳି ଟା ହଉଛି
ହଁ ହଁ
କାଲି ସ୍ନାନ ପୂର୍ଣ୍ଣିମା ଗଲା କଣ ପାଳନ କେମିତି କଲେ ମନ୍ଦିର ଯାଇଥିଲେ
ମନ୍ଦର ସାବିତ୍ରୀ
ନାଇଁ କହିଲି କାଲି ସ୍ନାନ ପୂର୍ଣ୍ଣିମା ଗଲାନ ନା କଣ କେମିତି କଲେ ମନ୍ଦିର ଯାଇଥିଲେ ନା ଘରେ
ନା ନା ମୁଁ ମନ୍ଦିର ଟିକେ ଏ ନା ଜିମିନି ଟିକେ
ଆଚଛା ଆଚଛା ହଉ
ଆଉ ଆପଣ କେମିତି କଣ ପାଳନ କରୁ
କାଲି ତ ସ୍ନାନ ପୂର୍ଣ୍ଣିମା ଥିଲା ମନ୍ଦିର ଯେହେତୁ ମୁଁ ନୂଆ ବଉ ଯାଇନି ମନ୍ଦିର ଏତେ ଆଉ ଘରେ ହିଁ ପୂଜା କରିଥିଲି କାଲି ଜଗନ୍ନାଥଙ୍କର ଜନ୍ମଦିନ ଦିନ ବି ଥିଲା ସବୁ ଓଡ଼ିଆ ମାନଙ୍କର ତ ସେ ବଡ଼ ଠାକୁର ତାଙ୍କ ପୂଜା ତ ଭଲରେ କରିବା ଦକାର ଦରକାର ନା କାଲି କରିଥିଲି ଘରେ ପୂଜା କରି ଥିଲି ହ ହଉ କାଲି ଦିନଟା ଟିକେ ଭଲରେ ଯାଇଥିଲା ହେଲେ ଲାଇନ ନଥିଲା କାଲି ଆସିଲା ପୁଣି ବର୍ତ୍ ଆସିଲା ରାତିରେ ବି ବର୍ଷା କାଲି ହେଲା ବହୁତ ଗରମ ହେଲା ଛୋଟ ପ ଟାମର ଶେଷ ହଉନି ହ
ଛୁଆମ ନ ତ ସୋଇ ଦେଇ ଫେରନ ଆ
ହଁ ଏବେ ସକାଳୁ ଟିକେ ଥଣ୍ଡା ଲାଗୁଛି ତ ଶୋଇ ପଡିଥିଲା ଉଠିଲା ଏବେ ପୁଣିଆ ବି ଶୋଇଛି
ଓ ହୋ ଛୋଟ ଛୁଆ ଘରେ ଏନ ହଇରାଣ ହଉ
ଆଜ୍ଞା
ଆଜ୍ଞା, ସକାଳୁ ସକାଳେ ରୋଷେଇ ସାରି ଦେଲେ ଛୁଆ ପାଇଁ ଆଉ
ହଁ ସେ ଟିକେ ଶୋଇ ପଡିଲେ ମୁଁ ଟିକେ ଜଲଦି ଟିକେ ରୋଷେଇ ସାରିଦେବି, ତାକୁ ତାପରେ ଧରିବି। କି ଖାଇବା ପାଇଁ ଦେବି, ତା ପାଖ ଟିକେ ଶୋଇବି, ଏମତି ସେ ଶୋଇ ପଡିଲେ ସବୁ କାମ କରୁଛି, ଆଜ୍ଞା ହଁ ବାପ ବାପାଙ୍କ ଦେହ ଟିକେ ଭଲ ନାହିଁ, କଣ ଗ୍ୟାସ୍ ହେଇଯାଇଛି କାଲି ଅ ଦେହ ଟିକେ ଭଲ ନାହିଁ ସେ ଶୋଇଛନ୍ତି ଆଉ ବୋଉ ଏଇଠି ଅଛନ୍ତି। ଯେହେତୁ ଲାଇନ ନାହିଁ, ତ ଚୁଲିରେ ଭାତ ବସେଇବାକୁ ପଡିଲା ଭାତ ବସେଇ
ହଁ ଆମ ଚୁଲେ ବସା ହୁଏ ଆଜି ବର୍ଷା ହ ତ ଗ୍ୟାସ ବସା ହେଇଛି
ହଁ ହଁ ଆଉ ଆପଣଙ୍କର ବାବା ମାମା କଣ କରିଛନ୍ତି?
ମା ନାହାନ୍ତି ଭୁବନେଶ୍ଵର ପଳେଇଛନ୍ତି, ଆମ ଦିି ନନା ଅଛନ୍ତି ଦେଢଶୁର ସେ ଅପା ଅଛନ୍ତି ତାଙ୍କ ଆଣ୍ଠୁ ଟିକେ ଭଲ ନାହିଁ ସେ ପଳେଇଛନ୍ତି। ଆଉ ହଜବେଣ୍ଡ ବି ସିଏ ପଳେଇଛନ୍ତି, ଆମେ ଖାଲି ଘରେ ଶ୍ୱଶୁର ମୁଁ ଆଉ ଝିଅ ଅଛୁ ଆଉ
ଆଛା।
ହଁ ସେ ସବୁ ଭୁବନେଶ୍ୱ ରୁହନ୍ତି ଆଉ।
ହଁ ଅଁ ଆଉ ରଥ ଟାଣିବା ପାଇଁ ଯାଆନ୍ତି।
ନା ଡୋରି ତ ନାଗୁନେଇ ଠାକୁର ଡୋରି ନାହିଁ, ଯାଇଚି ପୁରୀ ଦି ତିନି ଥର ଯାଇଚି।
ଆଛା ଆ, ଏଇ ଉ ବିବାହ ପରେ ଯାଇଛନ୍ତି ନା ପୂର୍ବରୁ ଝିଅ ବେଳେ।
ହଁ ଝିଅ ବେଳେ ଯାଇଛି ଅନେକ ଥର। ଏ ତିନି ଚାରି ଥର ଯାଇଛି ଆଉ।
ଆଉ ଝିଅ ବେଳେ ଆମେ ବହୁତ ଜାଗା ବୁଲିଛୁ ବାହେଇ ସାରିଲା ପରେ ସେମିତି ଏତେ ସୁଯୋଗ ମିଳିନି, ହଁ ଦେଖିବା। ଦେଖିବା କେବେ ଡୋରି ଲାଗୁଛି
ହଁ ଆପଣ କେତଥର ଯାଇଛନ୍ତି ନା ଯାଇନାହାନ୍ତି?
ହଁ ମୁଁ ଝିଅ ବେଳେ ବହୁତ ଥର ଯାଇଛି ପ୍ରାୟତଃ ଦଶ ବାର ଥରେ କିଏ ଅଧିକ ଯାଇଛି। ଆଉ କିନ୍ତୁ ବାହେଇ ସାରିଲା ପରେ ଯାଇନି ସେ ସୁଯୋଗ ମତେ ମିଳିନି ଜଗାର
ଓ ହୋ ବାହେଲା ପରେ ନୂଆ ମୁଁ ଯେବେ ବାହେଇଥିନି ଯାଇଥିନି। ଆଉ, ଆଉ ଯାଇନି ଆଉ, ଝିଅର ମାନସିକ ଅଛି। ଝିଅ ବେଳେ ବୁଲା ଉ ଦିଲ୍ଲୀ, ଆଗ୍ରା, ମଥୁରା ବୃନ୍ଦାବନ ସବୁୁ ବୁଲିଆଇଚି, ସବୁଆଡେ ପଞ୍ଜାବ।
ହଉ ହଉ
ହଁ ଝିଅ ବେଳେ ବୁଲିବା ପାଇଁ ଥାଏ।
ବୁଲିଚନ୍ତି।
ଓଡିଶାରେ ବୁଲିଛି ଆରଡି ତାରିଣୀ, ଏମିତି ସବୁ ବୁଲିଛି ଓଡିଶାରେ ବେଶୀ ବୁଲି ପାରିନି। ଆ ଦିଲ୍ଲୀରେ ଆମ ଭଉଣୀ ଆମ ଜିଜୁ ଥିଲେ।
ଆଜ୍ଞା
ସେଠି ସବୁଆଡେ ଏରି ବୁଲାବୁଲି ହେଇଥିଲା। ଆଉ ଆମର ତ ଯାଜପୁର ଟାଉନ ବିରଜା।
ଆଜ୍ଞା, ମୁ ବି ଯାଜପୁରରୁୁ
ବାପଘର ଯାଜପୁର ଟାଉନ୍ ବିରଜା କ୍ଷେତ୍ର।
ହଁ ମୁଁ ବି ଯାଜପୁରରୁ ବିରଜା କ୍ଷେତ୍ରରୁ।
ହଁ ମାନେ ବାପଘର।
ଆଜ୍ଞା।
ଅଁ, ହଁ, ଶାଶୁଘର ଟା?
ମୋ ଶାଶୁଘର ଢେଙ୍କାନାଳ ଭୁବନ।
ଅଁ, ହଁ।
ତ ଉଁ, ହୁଁ, ଆପଣ ବି?
ହଁ।
ଆଜ୍ଞା, ଭଲ। ଆଉ ଅ, ତାହେଲେ ବିରଜା ଯାଇ
ହଁ ହଁ ବିରଜା ବିରଜା ଯାଇଛି। ଆମର ସେଠି ଜଗନ୍ନାଥ ମନ୍ଦିର, ସେଠି ଟାଉନ୍ ରେ ତ ରାମ ମନ୍ଦିର। ସବୁ ମନ୍ଦିର ଅଛି। ପାର୍କ ଏବେ ହେଇଚି।
ଆଜ୍ଞା।
କୁସୁଆ ପାର୍କ ଯାଇଥି
ହୁଁ, ହଁ ମୁଁ ବି ଯାଇଚି ସେ
ହାଲୋ। ହାଲୋ। ହାଲୋ।